ଓ।
ହଁ।
କଣ କରଛୁ?
ହୁଁ!
ଉଠିଲି ଉଠିକି ବସିଛି।
ଅ ହଁ ଦେଖୁଛୁ ନା ମୋ ଭଏସ୍ ଟା କେମିତି ଚେଞ୍ଜ ହେଇଯାଇଛି ପୁରା।
ହଁ ଏବେ ଟିକେ ଯୋଉ ଆମର ରଥଯାତ୍ରା ଆରମ୍ଭ ହେଲା ତ ସିଜନ ଚେଞ୍ଜ ହେଲା ତ ସେଥିପାଇଁ ଏବେ ସମସ୍ତଙ୍କର ଦେହ ପା
ହୁଁ ତାପରେ ମୁଁ ବି ଯୋଉ ପାଣି ଗାଧୁଆ ଫାଧୁଆ ହେଣ୍ଡ ତେଣ୍ଡ ବୁଲାବୁଲି ଥାଇରଏଡ ସବୁ ଜିନିଷ ନେଇକି ଭଏସ ଟା ଚେଞ୍ଜ ହେଇଯାଇଛି। ତୁ ରଥଯାତ୍ରାରେ ପୁରୀ ଯାଉ ନା?
ନା ମୁଁ ତ ବହୁତ ବର୍ଷ ହେଲାଣି ପୁରୀ ଯାଇନି ମାନେ ମୋର ବହୁତ ଇଚ୍ଛା ମୁଁ ଟିକେ ଯିବି। ପୁରୀ ଟିକେ ଦେଖିବି ବୁଲିବି। ଆଉ ଟିକେ ସେଠି ମାନେ ସମୁଦ୍ର ଇଏରେ କିନ୍ତୁ ଦେଖିଲା ଲୋକ ମାନେ ଯାଇନି ନା ଆଉ
ହୁଁ ହୁଁ।
ଖିଆ ଭଗବାନଙ୍କର ଡୋରି କେବେ ଲାଗୁଛି।
ପ୍ରଭୁଷ ଡୋରିରେ କଥା। ତ ଅଲଗା ନିଜେ ଇଚ୍ଛା କରିବୁ ଯଦି କେବେ ଅନ୍ତରରୁ ଡାକିବୁ ଭଗବାନ ତ ନେଇଯିବେ। ଗୋଟେ ଥର ଏମିତି ହେଇଥିଲା ଜାଣିଛୁ ନା। ଦାସ ବାବୁଙ୍କର ଗାଡ଼ି ବର୍ଷେ ପୂର୍ବର କଥା କହୁଛିୁ ବର୍ଷେ ଦି ବର୍ଷେ ହେଇଗଲାଣି। ଦାସବୁଙ୍କର ଗାଡି ଚୋରି ହେଇଯାଇଥିଲା ହେଲା ବହୁତ ଇନସିଡେଣ୍ଟ ହେଇଥିଲା। ଗାଡି ଚୋଉ ଚୋରି ହେଇଗଲା ରାସ୍ତାକୁ ଆସିକି ଠା ପାଖରେ ମା ଭଉଣୀ ନେଇକି ଶୋଧିଲେ ହେଲା। ! ! ! ! ! ! ! ! ! ! ତୁ ଏତେ ଇଏ କରିଥିଲୁ ମୁଁ ଗାଡି ବି ଚୋରି କରିନେଲେ ଇଏ କଲେ ସେ କଲେ ବହୁତ ମାନେ ପୁରା ଏ କି କାନ ପୁରା ରାଗ କିି ନା ଇଏ କଲେ ଏତେବେଳ କେତେ ଜାନୁଆରୀ ସେଇ ତିରିଶ ଭିତରେ ହିଁ ହେଇଥିବ ଛବିଶ ତାରିଖ ହେଇଥିଲା ତାଙ୍କ ଜନ୍ମଦିନ। ଅଠେଇଶ କି ତିରିଶ ରେ କଣ ଚୋରି ହେଇଥିଲା ହେଲା। ତାପରେ ମଁ ନଣନ୍ଦ କହିଲେ କି ସେମିତି ମାନେ ଇଏ ହେଉଛି ତାଙ୍କୁ ଗୋଟେ କାମ କର ତାକୁ ପୁରୀ ନେଇଯିବା। ହେଲା ମ ନଣନ୍ଦ କହିଲେ। ତ ପୁରୀ ନେଇକି ଚାଲିଯିବା। ତାପରେ ମୁଁ ନଣନ୍ଦ ନଣନ୍ଦେଇ ମିଶିକିନା ସମସ୍ତେ ଗଲେ ଯେଉଁ କଲ୍ କରିକି ମୋତେ କହିଲେ କି ଆଉ ଲିନୁ ଚାଲ ଯିବା। ମୁଁ କହିଲି ହଁ ମୁଁ ଯିବି ଅପା ଇଏ ମନା କଲେ ନା ମୁଁ ଯିବିନି ମୁଁ ତା ମନ୍ଦିର ଯିବି ବିି ମତେ ବହୁତ ଇଏ କଲାଣି ସିଏ କଲାଣି। ବହୁତ ଜିନିଷ କି ତାଙ୍କ ରାଗିକି କହିଲେ ଜମା ଯାଉନଥିଲେ। ତାପରେ ଆମେ ବୁଝେଇ ବୁଝେଇକି ନେଇକି ଗଲୁ ନେଇକି ଗଲା ପରେ ମାନେ ସେଇଠି ବି ଯେତିକି ଲାଇନ ଥିଲା ଇଏ କହିଲେ ନା ମୁଁ ଦର୍ଶନ କରିବା ପାଇଁ ଯିବିନି ଇଏ କରିବିନି ସିଏ କରିବିନି ତାପରେ ବହୁତ ମାନେ କଷ୍ଟେ ମଷ୍ଟେ ଯାଇକି ଠାକୁରଙ୍କୁ ଦର୍ଶନ କରିକି ଆସିଲୁ ମାନେ ଗଳିକି ଯାଇକି ବୁଝିଲୁ।
ହୁଁ ସେଇଠି ବି ଯୋଉ ପଣ୍ଡା ମାନେ ଅଛନ୍ତି ନା ସେମାନେ କଣ କହିଲ ମାନେ ଭିତରିଆ ପଇସା ନେଇକି ବି ଭିତରେ ପସ୍ତେଇ ଦଉଛନ୍ତି ମାନେ ଭଲ ଯୋଉମାନେ ଅ ସେଠି ବହୁତ ମାନେ ଦେ ଠାକୁରଙ୍କୁ ଥା କୁରଙ୍କୁ ଦର୍ଶନ କରିବା ପାଇଁ ବି ସେମାନେ ପଇସା ନେଇକି ବେପାର କରୁଛନ୍ତି। ମାନେ ଗୋଟେ ନର୍ମାଲ ଲୋକ ବି ଯାଇକି ଭଲ ସେେ ଦର୍ଶନ କରିବାଟା ବି ମାନେ ସେତିକି ଇଏ ହଉ।
ସେ ପାଇଁ ଇଏ ତ ଦେଖିକି ଆସିଲେ ତୁ ତୁ ଗୋଟେ ଅନୁଭବ କରିଥିବୁ ଜଗନ୍ନାଥଙ୍କୁ ତୁ ଯେତେ ରାଗିକି ଯାଇଥା ତୋର ଯେତେ ବି କଥା ଥାଉ କହିବା ପାଇଁ ତୁ ଯିବୁ ସେଠି ପହଞ୍ଚିଯିବୁ ମାନେ ତୁ ସବୁ ଭୁଲିଯିବୁ। ତ ତାକୁ ଦେଖିଲା ପରେ ତୁ ଆଉ କିଛି ମନ ବିଉନ ଥିବୁ ଏଟା କହିବି ସେଟା କହିବି ସେଟା କହିବି। ତାକୁ ଦେଖିଲା ପରେ ତୁ ସବୁ ଭୁଲିଯିବୁ।
ମୁଁ ଯେତେବେଳେ ଯାଏ ମାନେ ଯାଏ ଗଣ ଭିତ ଥରେ ଯାଇଥିଲି ଦେଖି ଠାକୁରଙ୍କୁ ପୁରା ଦେଖିଥିଲି। ପାଖରେ ଆଉ ସେବେଠୁ ତ ମୁଁ ଆଉ ଘୋର ଟୋରି ବୋଧେ ଲାଗିନି କି ମୁଁ ଭାବିବା ବେଳେ ବେଳେ କି ବୋଧେ ମୁଁ ମାନେ ଭଲ ବାବାଙ୍କର ଭକ୍ତ ବୋଲିିକି ବେଧେ ଶି ମାନେ ଜ ଗନ୍ନାଥ ମୋ ଉପରେ ରାଗିକି ସେତିପାଇ ମତେ ନିଅନ୍ତିନି।
ନା ନା ସେମିତି କିଛି ନୁହେଁ। ଦାସବାବୁ ଙ୍କୁ ଜଣେ କହିଛନ୍ତି ଯେ- ଯୋଉ କଣତି ଶିବଙ୍କୁ ଦର୍ଶନ କରିବେ। ଶିବଙ୍କ ଉପରେ ଜଳ ଲାଗି କରିବେ, ବେଲପତ୍ର ଲାଗି କରିବେ, ସବୁ କରିବେ ତାଙ୍କ ପାଇଁ ଭଲ। ତାଙ୍କର ସେଇଟା କରିବା।
ତାପରେ ଏବେ ବି ବୋଲବମ୍ ଷ୍ଟାର୍ଟ ହେଇଯିବ ନା, ତୁ ବୋଲବମ ଯାଉନା?
ନାଁ, ମୁଁ କେବେ ଯାଇନି।
ହୁଁ ହୁଁ
କେବେ ଯାଇନି, କିନ୍ତୁ ଇଛା ଅଛି ଯିବାର ଯେ -କିନ୍ତୁ ମୁଁ କେବେ ଯାଇନି, କେବେ କିଛି
ମୁଁ ବୋଲବମ୍ ଗଲିଣି ଆସି ଆମର ଟେନ୍ଥ ପରୀକ୍ଷା ସଇଲା ନା, ଆରମ୍ଭ ମାନେ ଟେନ୍ଥ ପରୀକ୍ଷା ମାନସିକ ଥିଲେ ମାନେ ଇଏ ହେଲେ ମୁଁ ଯିବି ବୋଲବମ୍। ତ ମୋର ହେଲେ ତ ମାନେ ଭଲ ରେଜଲ୍ଟ ଆସିଲା, ତାପରେ ମୁଁ ସେବେଠୁ ବୋଲ୍ ଏବଂ ଯାଉଛି ତ ଯାଉଛି ଆଉ, ତାପରେ ଆଉ ଦିଟା ପରେ ଇଛା ଅଛି ଭଗବାନ ସେ ଦିଟା ଇଛା ଯୋଉଦିନ ପୂରଣ କରିଦେବେ, ସେଦିନ ମୁଁ ଭାବିବି ଯେ ପୁରା
ଆଉ କଣ ଦିଟା ଇଛା ତୋର ଅଛି କି?
ଦେଖିଲା ବେଳକୁ , ଅଛି ଦିଟା ମୋର ପୁରା ଏମ ଅଛି। ଏମ୍ ଦିଟା ପୁରଣ ଖାଲି ହେଲେ, ଭଗବାନ ମୋର ସାଥ ଦେଲେ, ମୁଁ ଜାଣିବି ଯେ ଭଗବାନ ଦେ ଦୁନିଆରେ ଅଛନ୍ତି ଆଉ, ଗୋଟେ ଭକ୍ତର କଥା ବୁଝୁଛନ୍ତି।
କେନ୍ସଲ ବଶିଙ୍ଗାମ ତାମାନେ ତୁ ସ୍ୱାର୍ଥପରଟା ଭଗବାନଙ୍କୁ ମାଗିବୁ ଯଦି ସେ ଦେବେ, ତାହେଲେ ତୁ ଯିବୁ କରିବୁ ନା।
ମୁଁ ସ୍ଵାର୍ଥପର ନୁହେଁ, ନାଇଁ ନାଇଁ ମୁଁ କରୁଛି ମାନେ ମୁଁ ଯାଉଛି ସେବେଠୁ ମୁଁ ଯାଉଛି। ର ଗୋଟେ ମାନେ ଏମିତି ନୁହଁ ଯେ ଦୁନିଆରେ କିଏ ସ୍ଵାର୍ଥ ମାନେ ବିନା ସବୁ କାମ କରେ, ମଣିଷ ମା
ତା ତଳକୁ ସ୍ମଲ ଲେଖା ହେଇଥିବ, ଯଉଠି ସେ ସ୍ମଲ ଲେଖା ହେଇଛି ସ୍ମଲ ଲେଖିବୁ, କ୍ୟାପିଟାଲ ଯୋଉଠି ସ୍ମଲ ଲେଖିବୁ।
ହୁଁ ଉଁ
ତାପରେ ମୋ ଦେହଟା ବି ଭଲ ଲାଗିଲାନି, ସେ ଭଲ ଲାଗୁନି ଜମା ଅଫିସ ଯିବା ପାଇଁ କିଛି କରିବା ପାଇଁ ମତେ ଇଛା ହଉନି, ଜାଣିଛ? ମୁଁ ବା ଯିବି ଲୋ ଅନ୍ତର୍ଯ୍ୟମୀ ସାରଙ୍କୁ ଦେଖେଇବା ପାଇଁକା।
ହଁ ସିଏ ବା କାଳେ ଭଲ ମାନେ ଯୋଉ ଥାଇରଏଡ ଫାଇରଏଡ ପାଇଁ ଭଲ ସେ ଦେଖୁଛନ୍ତି। ମୋ ପିଇସିର ଥାଇରଏଡ ଥିଲା ତ ସିଏ ଯାଇକି ସେଇଠି ଟ୍ରିଟ୍ ମେଣ୍ଟ ହଉଥିଲା, ସେ କମିଗଲା ତାର।
ପୁରା ଜିରୋ।
ହଁ ଅଁ
ମୋର ଦେଖୁନୁ ସ୍କୁଲ ଟାଇମଙ୍ଗ ରେ ଗୋଟେ ଥର ଥାଇରଏଡ଼ ଆସିଥିଲା। ଇଏ ସମସ୍ତେ ଅନ୍ତର ହଁ ସମସ୍ତେ ସୁଗାର ଆଉ ସେଇଠି ଅନ୍ତର୍ଯ୍ୟମି ଯେ ସାର୍ ଙ୍କ ପାଖରେ ମୁଁ ଯାଇକି ଟିକେଟ କରିକି ଦେଖେଇବି ଯେ, ମୁଁ ଏ ମାସରେ ବହୁତ ସାରା ଛୁଟି ନେଇଛି ନା, ଯାଇପାରିବିନି। ଆର ମାସକୁ ଯିବି ଗୋଟେ ଦିନ, ସନ୍ଧ୍ୟା ବେଳକୁ ବାହା ରିବି ଏଠି, ଦେଖେଇବି। ଗୁରୁବାର ସେକେଣ୍ଡ ହାପ୍ ରେ ଟିକେ ଫାଙ୍କା ରହୁଚି।
ଗୁରୁବାରିଆ ସବୁଦିନ ତ, ସେ ଦେଖୁଛନ୍ତି, ଦେଖୁଛନ୍ତି। ତାଙ୍କର ରା ସକାଳୁ ଦେଖିବେ ରାତି ମାନେ ଦଶଟା ପର୍ଯ୍ୟନ୍ତ।
ସେଇବା ମୁଁ କହୁଛି ମତେ ଦାସବାବୁ ବହୁତ୍ ସକ୍ ସଖାଳ ମୁଁ କହିଲି, ସକାଳ ତାଙ୍କେ ଦେଖେଇବ ଯଦି ଦେଖେଇବୁ ରାତି ହିଁ ଦେଖେଇବୁ। ଆମ ମାନେ କୋଉଠି ସକାଳେ ଯାଇକି ଦେଖେଇ ପାରିବୁ ତାଙ୍କୁ
ସଖାଳ ଦେଖେଇ ପାରିବାନି।
ସଖାଳୁ ସେୟା ମତେ କାଲି କହୁଥିଲି ମୁଁ ସଖାଳୁ ତାଙ୍କ ପାଖେ ଦେଖ୍ ଦେଖେଇପାରିବନି ଯା ରାତିରେ ଦେଖେଇବ ଏବେ ଟିକେଟ କେତେ ନଉଛନ୍ତି ଆଗରୁ ଶହେ ଟଙ୍କା ନଉଥିଲେ।
ଏବେ ସେମତି ନର୍ମାଲ ସେ ନଉଛନ୍ତି ସେ ତାପରେ ଏଇ ଯୋଉ ସୁଗାର ପେସେଣ୍ଟ ମାନଙ୍କର ମାନେ ଇଏ ଟିକେ କମ ରହୁଛି ବୋଧେ ସେଇ ଶହେ ଦେଢ଼ଶ ଭିତରେ ହିଁ ଆସୁଛି।
ହଁ ମା ଶହେ ଦୁଇଶହ ମୁଁ ଯେତିକି ଜାଣିଛି ତାଙ୍କ ପାଖରେ ଶହେ ଦୁଇଶହ ଅଧିକା ନିଅନ୍ତିନି ଚାର୍ଜେସ୍।
ସିଏ ଜାଣିଚୁ ନା ଫାଷ୍ଟ ସୋ ରେ ବ୍ରାହ୍ମଣ ମାନେ ଏଇଠି ହେଇଥିଲେ।
ହଁ ମୁଁ ଜାଣିଛି ତାଙ୍କ ବିଷୟରେ ସବୁ କିିଛି ସେ ବ୍ରାହ୍ମଣୀ ପାଲରେ ଥିଲେ। ତାପରେ ବିସାତ୍ ଭାରତ ପ୍ଲାଣ୍ଟରେ ଥିଲେ ବିସାରେ ଥିଲେ ବୋଲି ମୋ ଭାଇ ତାଙ୍କୁ ଜାଣିଛନ୍ତି। ମୋ ଲିପୁ ଭାଇ। ମୁଁ ଭାବିଛିିବି ସେଇଆ ଯଦି ଯିବି ରାତିରେ ଦେଖେଇବି ନଅଟା ଦଶ ଟା ହଉ ଯେତେଟା ହଉ। ମୋ ଯୋଉ ମୋ ନାନୀ ଘର ସେଇଠି ନହେଲେ ମୋ ଝୁନଦେଇ ଘର ଯୋଉଠି ବି ହେଲେ ରହିବି। ତା ପରଦିନ ଆସିକି ବ୍ଲଡ଼୍ ଫ୍ଲଡ଼୍ ଟେଷ୍ଟ କରିକି ଦେଖେଇକି ଆସିବି ସାରଙ୍କୁ। କିନ୍ତୁ ମାନେ ପୁରା ମାନେ ଅଜିଵ୍ ଲାଗିଲାଣି ମାନେ ଆଉ ମୋ ବଡି ସପୋର୍ଟ କରୁନି ଆମ କରିବା ପାଇଁ ଜାଣିଛୁ ଏତେ ଲେଜି ଲେଜି ରହୁଛି।
ଯଦି ଦେହ ପା ଠିକ ନ ରହିବ ନା ତ କାମ କରିବା ଇଚ୍ଛା ବି ହବନି।
ହଁ ମତେ ଇଏ କହୁଛନ୍ତି ପଇସା ତ ଅଲଗା ବେଳେ ଖର୍ଚ୍ଚ କରୁଛୁ ଧୁମ ଯାଉନୁ ଦେଖେଇବା ପାଇଁ ମୁଁ କହିଲି ଛୁଟି ନେଇଛି ହେଲା। ଏକରେ ପଇସା ବି ଧୁମ ଖର୍ଚ୍ଚ କରିଛି ଏ ମାସରେ ହେଲେ ବୋଧେ ବହୁତ ଖର୍ଚ୍ଚ କରିଛେ। ହଉ ମୁଁ ଯିବିନି ନା ତୁ ପଇସା ଖର୍ଚ୍ଚ କଲାବେଳକୁ ଅଲଗା ଟାଇମରେ ଭାବୁନୁ। ହୋଟେଲ ଯାଇକି ଖାଉଛୁ ପାଂଶ ହଜାର ଲେଖା ମେଡ଼ିକାଲ ଗଲାବେଳକୁ ତତେ ପଇସା ନାହିଁ ନା।
ନାଇଁ ଯାଇଁକି ଟିକେ ଦେଖେଇବେ। ଏବେ ସେଇଠି ତ ଅଛୁ ତ ଏମ ସ୍ ଫେମ୍ ସ ଯାଇକିନା ଟିକେ ଚେକଅପ୍ କରିଦଉନୁ।
ସେଗୁଡ଼ା ଲାଇନରେ ରହି ରହି ତ ମରିଯିବ। ଏପଟେ ପ୍ରାଇଭେଟ୍ ହସ୍ପିଟାଲରେ ନେଉଛନ୍ତି ଚାର୍ଜେସ୍ ୱାନ୍ ଥାଉଜେଣ୍ଡ ପ୍ଲସ୍। ସେଭେନ ହଣ୍ଡ୍ରେଡ ଏଇଟ ହଣ୍ଡ୍ରେଡ ଏମତି କାହିଁକି ଯିବ?
କୋଉ ଲୋକ ବି ମାନେ ଯାଇକି ମାନେ ଦେ ଖିବାଟା ବି ସେତିକି ବି ହେଇପାରିବୁନୁ।
ଯେତେବେଳେ ଯିବୁନି ତୋତେ ଲାଗିବ କି ମୁଁ ଗୋଟେ ମାନେ
ଆରେ ସିଏ କଣ ହେଇଛି କହିଲୁ? ଦିନ ମୋର ନା ମୋର ଯୋଉ ହେୟାର ପାଇଁ ଆଉ ସ୍କିିନ ପାଇଁ ହେଲା। ମୁଁ ଯାଇଥିଲି କଟକ ସେଇ ଯୋଉ ଡକ୍ଟର ଜଣେ ମାନେ ସ୍ପେଶାଲିଟି ଥିଲେ ସ୍କିନ ଉପରେ। ଆଉ ତାଙ୍କ କତିକି ଯାଇଥିଲି ହେଲା ଚେକଅପ ପାଇଁ ସିଏ ଖାଲି ମାନେ ଗୋ ଗୋଟେ ରିଜିନରୁ ମାନେ ପାଂଶ ଟଙ୍କା ମାନେ ସେ ନଉଛନ୍ତି ଗୋଟେ।
ଦେଖ୍ ଅନ୍ତର୍ଜା
ହୁଁ
ତାଙ୍କ ପାଖେ ଯଦି ଗୋଟେ ସେକେଣ୍ଡଟା ତୁ ଦେଖେଇବୁ ହେଲା ମାନେ କିନ୍ତୁ ଏଇଠି ଯଦି ହସ୍ପିଟାଲରେ
ହୁଁ।
କଣ ହେଉଛି ନା ତୁ ଆଜି ପେମେଣ୍ଟ କଲୁ ତା ଦିନ ପରେ ଯିବୁ ପେମେଣ୍ଟ କରିକି ଦେଖେଇବ। ମଣିଷକୁ ମଣିଷ ଭଳିଆ କହ। ଏତେ ଯଦି ପଇସା ନବା ଆମେ କଣ କରିବୁ କେମିତି ଇଏ କରିବୁ?
ହୁଁ। ନାଇଁ। ସେଇଠି ମୁଁ ଯାଇଥିଲି ନା ମାନେ ସିଏ ଯୋଉ ନେଲା ଯେତିକି ପଇସା ତା ମାନେ ଚେକ ଏଇ ଯୋଉ ଚେକପ୍ ପାଇଁ ଯେତିକି ପଇସା ନେଲେ ନେଲେ ତାପରେ ଦୁଇଟରେ ସେମାନେ ପ ମାନେ ସବୁ ଫଟୋ ଫଟ ଉଠିବେ ସ୍କ୍ରନ୍ ଆଉ ଅ ହେ ଯୋଉ ହେୟାର ପାଇଁ ସେ ସବୁ ଦେ ଖେଇ ମାନେ ଟେଷ୍ଟ୍ କରିବେ ଟେଷ୍ଟ୍ କରିକି ତାଙ୍କର ମାନେ ମେଡିସିନ ଦେବେ। ମାନେ ବିଲିବ୍ କର କୋଡିଏ ହଜାର ଟଙ୍କାର ମେଡିସିନ ସେ ଖାଲି ଲେଖିଲା। ଖାଲି କ୍ରିମ ଉପରେ ଲେଖିଲା ଆଉ ଗୋଟେ ଟାବଲେଟ ଦେଇଥିଲା ମତେ ଖାଇବା ପାଇଁ ଭିଟାମିନ୍ ମାନେ ଏଇ ଯୋଉ ଟାବଲେଟ ଗୋଟେ ଦେଇଥିଲା କିନ୍ତୁ ମୁଁ ସେ ଟାବଲେଟ ଗୋଟେ କଣ୍ଟିନ୍ୟୁ କଲି ଗୋଟେ ପାଇଲ। ଆଉ ମାନେ ଚାରିଟା ଫାଇଲ ସେମତି ପଡିଛି ଗୋଟା ଫାଇଲ ପାଞ୍ଚଶହ ଟଙ୍କା ମାନେ ସେମତି ପଡିୁଛି କୋଡିଏ ହଜାର ଟଙ୍କାର ଖାଲି ମେଡିସିନ ଆଣିଥିଲି। ଫେସ୍ ପାଇଁ ଆଉ ହେୟାର ପାଇଁ ଆଉ ହେୟାର ପାଇଁ ଟିକେ କମ୍ ଆଣିଥିଲି ମାନେ ତାକୁ ସମଦାୟୀ ଦି ତିନି ଚାର ଗୋଟେ ସପ୍ ପ୍ତାହ କଣ୍ଟିନ୍ୟୁ କଲି ଆଉ ତାପରେ କରିବା ଇଚ୍ଛା ହେଲାନି। ମାନେ ଲାଗିଲା ଯେମତିକି ମୁଁ ଗୋଟେ ପେସେଣ୍ଟ ପୁରା ହେଇଯିବି ସେ। ଆଉ ସେ କଣ କହିଲୁ ଫେସ ରେ ମୋର ସବୁ ଯୋଉ ଟିକେ ରେଡ ରେଡ ମିନସ୍ ପଡିଯାଏ ନା ମାନେ ଟିକେ ଖରାକୁ ଯଦି ମାନେ ମୁଁ ଗ
ହଁ ପୁରା ଗାଲ ଗୁଡା ପୁରା ମାନେ ପୁରା ରେଡ ରେଡ ପଡିକି ଭିତର ଯେମିତି ହାଁ। ହମ ପୁରା ରେଡ ପଡି ଯାଉଥିଲା ଆଉ ପୁରା ରେଡ ପଡିକି ସେ ଯେ ମାନେ ପୁରା ଆଉ ଲାଗୁଥିଲା ଯେମିତିକି କି ମାନେ ପୁରା ଗାଲରେ କିଏ ଗୋଟେ ମାରିଛି କି ପୁରା ସେଇ ଟାଇପ ର ପୁରା ବ୍ଲଡ ଟିକେ ଟିକେ ଜାଗାରେ ଜାମ୍ ହେଇକି ପୁରା ରେଡ୍ ଦେଖାଯାଏ ମାନେ ମୁଁ ସେଥିପାଇଁ ବେଶୀ ସମୟ ବାହାରକୁ ଯାଇପାରେନି। ଆଉ ଯେତେବେଳେ ବି ଯାଏ ନା ଷ୍ଟଲ ଟା କଣ୍ଟିନ୍ୟୁ କରିକି ହିଁ ରୁହେ ମୁଁ। ମତେ ଏଇ ଯୋଉ ଭୋଜି ଫୋଜି ଟାଇମ ରେ ଦେଖିଥିବୁ ନା ପୁରା ରେଡ ରେଡ ପଡିଯାଏନା।
ଆମେ ଏଇଥର ଗୋଟେ ଭୋଜିର ପ୍ଲାନିଂ କରିବା ସବୁ ପିଲା ସାଙ୍ଗ ମାନେ ସବୁ ମିଶିକି ହେଲା?
ହଁ କରିବା ଦେଖିବା। ଆଉ ମୋର ବି ବହୁତ ଇଚ୍ଛା ବହୁତ ଦିନ ହେଇଗଲାଣି ଗୋଟେ ଭୋଜି ଭୋଜି ବି କରିନାହାନ୍ତି ଭାରି ମାନେ ବୋର ଲାଗୁଛି।
ବୋର ଲାଗୁଛି ଲାଇଫ ଟା ସେମିତିଆ ହେଇଗଲାଣି ଶଳା ଛୁଆ ପିଲା ସଂସାର ତା କୁ ଛାଡି ଜୀବନରେ ଆଉ କିଛି ନାହିଁ।
କେତେବେଳେ ବି ଡାକିିଲେ ଭୋଜିରେ ବି ତୁ ଆସୁନା ସେଥିପାଇଁ ତତେ ଆମେ ଆମକୁ ରାଗ ଛିଡେ।
ଆସୁନା ନୁହେଁ ତମେ ପ୍ଲାନ୍ କିଛି କର ହଠତ୍ କି ପ୍ଲାନ୍ କଲେ କେମିତି ଯାଇହବ। ଦେଖେ ମୁଁ ଆମ ବିିନି ମିଟୁ ଭାଇ ତା ଭଉଣୀର ବାହାଘର ହଁ ଯାଇଛି ପଚାରିବୁ ତାକୁ। ଦାଦା ଯଉ ଝିଅ ର ବାହାଘର ହଁ ତା ଦା ଦା ଝିଅ ଭଉଣୀ ପରା ତାଙ୍କର ଜଏଣ୍
ତ ସେ ସେ ଆମ ଆମ ସାଙ୍ଗ ମାନଙ୍କୁ ଡାକିଥିଲା କାଇଁ ମତେ କିଛି କହିଲାନି ସିଏ।
ସିନା ଜଏଣ୍ଟ ଫ୍ୟାମିଲି ଆମ ତାଙ୍କର। ମିଠୁଭାଇ ଘର ତାଙ୍କର ଜଏଣ୍ଟ ଫାମିଲି ହେଲା, ତୁ ଝିଅ ପିଲଟା ବୋଲି ଡାକ
ସାଙ୍ଗ୍ ଆମ ସାଙ୍ଗ ମାନେ ଆମ କ୍ଲାସମେଟ।